ଆଉ କୁହନ୍ତୁ।
ହଁ କଣ କରୁଥିଲ।
ନାଇଁ ଏମିତି କାମ କରୁଥିଲି କୁହନ୍ତୁ।
ପାରେଲାଖେମୁଣ୍ଡି ରେ କଣ ବୁଲେ ବୁଲିୟା ଜାଗା ଅଛି ପାଖରେ।
ପାରେଲାଖେମୁଣ୍ଡି ରେ ତ ବହୁତ ଜାଗା ଅଛି ବୁଲିବାକୁ। ଏ ସ୍ପେଶାଲି ଷ୍ଟାର୍ଟ କରିବା ପାରେଲା ଖେମୁଣ୍ଡି ରୁ ବୋଲି କହିଲେ ପାରେଲା ଖେମୁଣ୍ଡି ରଜା ଙ୍କ କୁ। ହଉଛନ୍ତି ଗଜପତିଙ୍କର ରଜା ପ୍ୟାଲେସ୍ ଅଛି। ପୁରା ଉଁ ସେ। ବହୁତ ଭଲ ଲାଗିବ ହାଲୋ।
ହଁ ଆଛା ରାଜାଙ୍କ ପ୍ୟାଲେସ ଅଛି ସେଇଠି।
ହଁ ରାଜାଙ୍କ ପ୍ୟାଲେସ ପ୍ୟାଲେସ ଅଛି ତାପରେ। ରାନି ଙ୍କର ପ୍ୟାଲେସ୍ ଅଛି ଯୋଉଟା କି ପ୍ରେଜେଣ୍ଟ ଏବେ ଆମର ଗଭର୍ଣ୍ମେଣ୍ଟ ର ଗଲ ଗର୍ଲସ ହାଇ ସ୍କୁଲସ୍ ଚାଲିଛି ଆଉ ଗୋଟେ ଅଛି ନଦୀ ପାଖରେ ହିଁ ଗୋଟେ ବିଏନ ପ୍ୟାଲେସ ଟା। ଯୋଉଟା କି ଗେଷ୍ଟ ହାଉସ୍ ଟାଇପ ବନେଇଛନ୍ତି। ଆ
ଆଚ୍ଛା
ଭଲ ଲାଗିଲଥିଲା ସେରେ ଇଏ କରିବାକୁ।
ହୁଁ
ତାପରେ ଟିକେ ଆମର ବୁଦ୍ଧିଷ୍ଟ ମାନଙ୍କ ପାଇଁ ବୋଲି ଗଭର୍ଣମେଣ୍ଟ ତରଫରୁ ସେ ହଁ ଦୁଇ ମାନଙ୍କୁ ଦେଇଥିଲେ। ସେଇ ବୁଦ୍ଧ ଟେମ୍ପଲ ବି ଅଛି ଆମର ଅ ମହନ୍ଦିଗିରି ପାଖରେ
ଆଚ୍ଛା
ହଁ ତାପରେ ମହେନ୍ଦଗିରି ପାହାଡ ଅଛି। ଯୋଉଟା କି ହାଇଏଷ୍ଟ ମାଉଣ୍ଟେନ ଇଷ୍ଟର୍ଣ ଘାଟସ ରହୁଛି।
ହଁ ହଁ ହଁ ଶିବ ମନ୍ଦିର ଯୋଉ
ଶିବ ମନ୍ଦିର ମାନେ ଆଚୁଆଲି ହିଷ୍ଟରିକାଲ ଗଲେ ଅ ପାଣ୍ଡବ ମାନଙ୍କର ବନବାସ ଯେତେବେଳେ ଇଏ କରିଥିଲେ ସେଇ ଟାଇମରେ ତାଙ୍କେ ଗୋଟେ ଗୋଟେ ପ୍ଲେସେସ ରେ ଶିବଙ୍କୁ ମନ୍ଦିର ଯାକ ଏମତି ପ୍ରତିଷ୍ଠା କରିଛନ୍ତି ବୋଲି ଗୋଟେ ଇଏ । ଆଉ ଦେଖିବା ଆଉ ମହାଭାରତ ମାନେ ଆମର ମହାଭାରତରେ ବି ଲେଖା ହେଇଛି ଗୋଟେ ଜାଗାରେ। ଏମିତି ପାଲାଖଣ୍ଡି ମାନେ ଯୋଉ ମନ୍ଦିର ପାହାଡରେ ଆମର ପଶୁରାମଙ୍କର ବି ତାଙ୍କର ଇଏଟା ଅଛି ବୋଲିକି ଶୁଣା ଶୁନୀ ତାପରେ ଅଛି ତାପରେ ଅଛି ୱାଟର ଫଲ ଅଛି। ବହୁତ ସାରା ୱାଟର ଫଲ୍ ଅଛି ଗଣ୍ଡା ହାତୀ ଅଛି ୱାଟର ଫଲ ଗୋଟେ। ଫେମସେ ତାପରେ ରହିଲା ଗୁଦଗୁଦା ଅଛି ଲୁହାଖମ୍ବ ଅଛି। ଆଉ ଆଉ କିଛି ପ୍ଲେସେସ୍ ୱାଟରଫଲ୍ ଅଛି ଯେଉଟା କି ଏ ପ୍ରେଜେଣ୍ଟ ଏତେ ବି ଫେମ ମାନେ ଇଏ ହେଇନି। ଛୋଟ ଟ ଛୋଟ ୱଟଫଲ ଦେଖ ଅଛି।
ହଁ ମନ୍ଦିର ଚୁ କହିଲ ଯୋଉ ଭୀମ ମନ୍ଦିର ଯୋଉ କହୁଥିଲ ଉପରେ ଶିବ ମନ୍ଦିର ଅଛି ବୋଲି ଆମର ବି ଏଇଠି ମାଲକାନଗିରିରେ ଏଇ ମଲ୍ଲିକେଶ୍ର ଟେମ୍ପଲ ବୋଲି ଅଛି। ସେଇଟା ମାନେ ବହୁତ ଉଚ୍ଚାରେ ଅଛି ମାଲକାନଗିରିଠୁ ତିନି ଚାରି କିଲୋମିଟର ପଡିବ ଆଉ ଆରାମ ସେ ଟ୍ରା ିଙ୍ଗ ପାଇଁ ଯାଆନ୍ତି ସେଇଠି ଉପରେ ଚଢିକି ବହୁତ ବଢିଆ ଲାଗେ ପାହାଡ ଉପରେ ପୁରା ପାହାଡ ଉପରେ ଟପ ର ଅଛି ନା ତ ପାଞ୍ଚଶହରୁୁ ଛଅଶହ ପାଞ୍ଚ ଥିବ। ହେଲେ ପା ଚଢିକି ଯିବାକୁ ପଡିବ।
ହୁଁ ହୁଁ
ବହୁତ ଭଲ ଲାଗେ ପୁରା ମାନେ ଏମତି ଥଣ୍ଡା ହୁ ପୁରା ଉପରୁ ଗଲେ ପୁରା ଥଣ୍ଡା ଥଣ୍ଡା ଲାଗିବ ଆଉ ଶିବଙ୍କୁ ଦର୍ଶନ ତ କରିବା ଯେମିତି ହେଲେ କିନ୍ତୁ ସେଇଠୁ ଯୋଉ ମାଲକାନଗିରି ଦେଖାଯାଏ ନା ସେଇଟା ମତେ ବଢିଆ ଲାଗେ!
ହୁଁ ହୁଁ
ବହୁତ ଭଲ ରୁହେ। ଆମର ଏଇଠି ରହୁଛି ମାନେ ସାତଗୁଡା ଡ୍ୟାମ ରହୁଛି।
ହୁଁ ହୁଁ।
ତ ଏତି ଯଉ ଶିବ ମନ୍ଦିର କହ ନା ସେଇ ଯଉ ମଲିକେଶ୍ୱଵର ମଲ କଷ୍ ମନ୍ଦିର ଅଛି ଗୋଟେ, ଭୈରବୀ ଟେମ୍ପଲ ଅଛି। ଯୋଉ ଭୈରବୀ ମନ୍ଦିର ଯୋଉ ସି ଏଇଟା ମାଲକାନଗିରି ଷ୍ଟାର୍ଟିଂ ରେ ବଢେ ତ ଏଇଠି କଣ ମାନ୍ୟ ଅଛି ଯିଏ ମାନେ ମାନେ ଯିଏ ବି ଯାଆନ୍ତି ସେଠୁ ସେଇଠି ମାନେ ଭୈରବୀକୁୁ ଡାକିକି ଯାଆନ୍ତି କି ମାନେ କିଛି ଅସୁବିଧା ନହଉ ରାସ୍ତାରେ। ଗୋ ମାନ୍ୟତା ଅଛି ସେଇଠି ଆସି ବାଘ ମାନେ ପୁରାତନ କଥା ଗୁଡାକ କି ବାଘ ଆସ। ଭାଲୁ ଆସିକ ରହ ସେଟା ପୁରା ଜଙ୍ଗଲ ଏରିଆ। ଥିଲା ନା, ତ ଏବେ ଟିକେ ମାନେ ଡେଭଲପ ହେଇଯାଇଛି ରାସ୍ତା ଫ ହେଇଯାଇଛି। କିନ୍ତୁ ଜଙ୍ଗଲ ଏରିଆ ଥିଲା। ସେଠୁ ତ ବାଘ ଭାଲୁ ସବୁ ଆସିକି ସେ ମନ୍ଦିରରେ ରହୁଥିଲା।
ହୁଁ ହୁଁ ହୁଁ।
ଆଉ ଗୋଟେ ଅଉଛି ମାଉଲି ମା ଟେମ୍ପଲ ବୋଲି ମାଉଲି ମା ମନ୍ଦିର ବୋଲି ଅଛି। ସେଇଟା ବି ବହୁତ ଫ ମାନେ ମା ମା ଯାତ୍ରା ହୁଏ ଦୁଇ ବର୍ଷ ଥରେ ଯାତ୍ରା ହୁଏ, ତ ତ ଏଇଟା ମାନେ ବହୁତ ମାନେ ମାଲକାନଗିରିରେ ମାନେ ବହୁତ ବଡ ଯାତ୍ରା ପରିଆ ହୁଏ। ଏମତି ରଥଯାତ୍ରା ଯେମତି ହଉଛି ନା ଏବେ ରଥଯାତ୍ରା ଯେମିତି ହବ ତ ମାଉଲି ମାଉଲି ମା। ଙ୍କର ସେ ଯୋଉ ଯାତ୍ରା ଟା ବହୁତ ମାନେ ଇଏ ହୁଏ। ତିନି ଦିନ ପାଇଁ ହୁଏ। ଦୁଇ ତିନି ଦିନ ସେ ପୁରା ମାନେ ଦିନ ଚାରା ଦିନ ଚବିଶ ଘଣ୍ଟା ପୁରା ଏ ଯୋଉ ଇଏ ଆସେନି ବସିବା ପାଇଁ ଯୋଉ ହୁଁ ହ ମେଳା କିନିି ସେଇଗୁଡା ଗାସ। ପୁରା ଚବିଶ ଘଣ୍ଟା ଥିବ। ପୁରା ଦିନ ସାରା ଚାଲିଥିବ। ଦିନନ ରାତି ସବୁ ଚାଲୁଥିବ।
ଆଚ୍ଛା।
ଡିସ୍କୋ ରାମଦୋଳି ଏଇଗୁଡାକ
ଆଛା ଯାତ୍ରା ପାଇଁ ସବୁ ଇଏ ହୁଏ।
ହଁ ଯାତ୍ରା ପାଇଁ ବହୁତ ଭଲ। ମାନେ ଏମିତି ମାଉଲିମା ମନ୍ଦିର ତୁ ଦି ଅଛି ବିଶ୍ୱାସ କରନ୍ତି ତ ସେଇଟା କଣ ମାନେ ଗୋଟେ ଗାଁ ରୁ ଆନ୍ଧ୍ରପ୍ରଦେଶ ବୋଲି ସେ ପାଠ ପାଖରେ ଗୋଟେ ଲାଗି ଯାଉଛି। ସେଇଠୁ ଜଣେ ଜଣେ କରି ମାନେ ଗୋଟେ ଗାଁ ସବୁ ଛୋଟ ଛୋଟ ଗାଁ ଗୁଡାକ ଅଛି ନା। ତ ଛୋଟ ଛୋଟ ଗାଁ ଗୁଡାକୁ ଇଏ କରି କରି ଆସନ୍ତି। ଧରିକି ଆସନ୍ତି ଠାକୁରାଣୀଙ୍କୁ। ମୟର ମାନେ ମୟୂର ଚୂଳ ଏମିତି ଲଗେଇକି ତାଙ୍କୁ ସେଇଠି ଯାଇକି ସେଇଠରୁ ମାନେ ଗୋଟେ ପାହାଡ ଉପରେ ଥାଏ। ସେ ନା ଟା ଠିକସ ମତେ ମନେ ପଡୁନି, ସେଇଥିରୁ ଠାକୁରାଣୀଙ୍କୁ ଧରିକି ଆସନ୍ତି।
ଆଚ୍ଛା ହଁ ହଁ।
ହଁ ନା ଆଗରେ ହେଲେ ପୁରା ମାନେ ସେ ଆସୁଥିଲେ ଯେତେବେଳେ ଯୋଉ ଗାଁ ରେ ଆସୁଛ ସେଠି ମାନେ ଛେଳି ଗୁଡାକ ମାରିକି ପକାନ୍ତି। ଆଗରେ ଏଇଗୁଡାକ ନୀତି ଥିଲା ତ ଏବେ ମାନ ଏବେ ଏତେ ନହିଁ ମାନେ ଚାଲୁଥିଲେ ଗୋଟେ ଛେଳି କଟାଉଥିବ।
ଉୁଁ ହୁଁ ମାନେଷ ଏତେ ମାନ୍ୟତା ମୁ ଇଏ
ହଁ ସେତେବେଳେ ମାନୁଥିଲେ ଏବେ ମାନୁନାହାନ୍ତି ଏବେ ବିଶ୍ୱାସ କମିଗଲା ମାନେ ବିଶ୍ଵାସ ଅଛି କିନ୍ତୁ ଏଇ ଯୋଉ ଏତେ ଛେଳି ଗୁଡା ମାରିବେ ଠିକ ନୁହେଁ ନା।
ହୁଁ ହୁଁ ହୁଁ।
ଏଗୁଡା ସବୁ ରେସ୍ପେକ୍ଟେଡ ହେଇଯାଇଛି। ଯେ ମାନେ ବିଶ୍ଵାସ। ରେ ଯଉ ଇଏ କରନ୍ତି ସେମାନେ ମନ୍ଦିରରେ ଆଣିକି ଛେଳି ଗୁଡାକ କୁଡା ଗୁଡାକ ଦେଇ ଦିଅନ୍ତି। ସେଗୁଡାକ ସେମାନେ ଯୋଉ ପୂଜାରୀ ଗୁଡାକ ଥାଆନ୍ତି ନା ସେମାନେ ସେଗୁଡାକ ପୁଷନ୍ତି।
ହୁଁ ହୁଁ।
ହଁ। ସେମାନେ ଶହିଥାନ୍ତି ନା କାହାର ଛୁଆ ହେଲେ ମାନେ ଇଏ ବି ପି ଛେଳି କ ଛେଳି ମାରିବେ କୁକୁଡ଼ା ମାରିବେ ଏମିତି ଯ ଯାର ମାନେ କା ଯାହା ସହିଥିବେ ହେଇଯିବ ତ ସେମାନେ ସେଗୁଡାକ ଦେଇ ଦିଅନ୍ତି ମନ୍ଦିରକୁ କାଟନ୍ତିନି।
ଆଚ୍ଛା।
ହଁ। ସେଇଗୁଡାକ ତ ଜଗନ୍ନାଥ ମନ୍ଦିର ବି ଅଛି ଏଇଠି।
ହୁଁ ହୁଁ।
ଜଗନ୍ନାଥ ମନ୍ଦିର ଭିତରେ ବହୁତ ସାରା ମନ୍ଦିର ଅଛି ଗୋଟେ ହଉଚି ଆଇଆପା ମନ୍ଦିର ଅଛି। ଶିବ ମନ୍ଦିର ଅଛି ପୁରା ତିନିଟା ମନ୍ଦିର ମିଶିକିରି ଅଛି।
ହୁଁ ହୁଁ ହୁଁ।
ହଁ ଠାକୁରାଣୀ ମନ୍ଦିର ବି ଗୋଟେ କରିଛନ୍ତି ଗୋଟେ ଛୋଟଟେ।
ହୁଁ ହୁଁ।
ସବୁ ଅଛି ଭଲ ଥିବ।
ନାଇଁ ଆସିବାକୁ ଏଇଠି ବହୁତ ଭିଜିଟେଡ ଅ ଅଛି ବୁଦ୍ଧିଷ୍ଟ ଟେମ୍ପଲ ବି ଅଛି। ମାନେ ଉ ବୁଲି ପାରିବ ପ ପୁରା ସେ ତିବାତ୍ତୀୟାନ ଯାକ ସମାନ ସେ ସମସ୍ତେ ରୁହନ୍ତି ସେଠି ଏରିଆରେ ପୁରା। ତାଙ୍କର କଲଚର ଦେଖିବାକୁ ଇଚ୍ଛା ଲାଗିବ ତାଙ୍କ କେମିତି ରହୁଚନ୍ତି। ସେଟା ପୁରା ପୁରା ବୁଲିବାକୁ ଇଚଛା ଲାଗିବ ତାପରେ ବହୁତ ସାରା ଟ୍ରାକିଂ ପ୍ଲେସ୍ ଅଛି ଏଠି।
ଏଇଠି ଏଇଠି ବି ସେମିତି ଅଛି ଦେ ଯୋଉ ଡ୍ୟାମ ଗୁଡାକ ଅଛି ନା ବାଲିମେଳା ଡ୍ୟାମ ଅଛି। ଆମକୁଣ୍ଡା ୱାଟର ଫଲ ଅଛି ମାନେ ଝରଣା ପରିକା ଏଇଟା ଟିକେ ବଡ ଟା ଆମାକୁଣ୍ଡା ଯଉଟା ଅଛି। ଏଇଟା ଖଇରିପୁର ଖଇରୀ
ହୁଁ ହୁଁ ହୁଁ।
ଆଉ ଚିତ୍ରକୋଣ୍ଡା ଇକୋ ପାର୍କ ଅଛି। ଆଉ ଗୁମା ଝରଣା ବୋଲି ଅଛି। ମାନେ ଏଇଠି ଏଇଠି ବହୁତ ସାରା ଅଛି ଝରଣା ଛୋଟ
ହୁଁ ସେ ଏରିଆ ଟା ପୁରା ମାନେ ମାଲକାନ ଗ ଏତିକି ଶୁଣିବା ପାଇଲିି ଯେ ଟ୍ରାକିଂ କରିବାକୁ ବହୁତ ବଢ଼ିଆ ଜାଗା।
ଆଁ ବହୁତ ଭଲ ଜାଗା ମାନେ ଏମିତି ସକାଳୁ ଏମତି ବାହାରେ ଯିବ ବି ୱକିଂ କରିବାକୁ ବି ଭଲ ଲାଗିବ। ପାଖରେ ମାନେ ବହୁତ ସାରା ଛୋଟ ମୋଟ ଝରଣା ଯୋଉ ବର୍ଷା ପଡେ ନା ବର୍ଷା ପଡିଲା ବେଳେ ବହୁତ ବଢିଆ ଲାଗେ ଦେଖିବାକୁ। ଚାରିଆଡେ ପୁରା ସବୁଜ ସବୁଜ ହେଇକି ଥିବ ପୁରା ପାଣି ଝରୁଥିବ। ବ ବଢିଆ ଲାଗିବ ଦେଖିବା ପାଇଁ।
ହୁଁ ହୁଁ ହୁଁ।
ଏ ଡ୍ୟାମ ଗୁଡାକରେ ତ ସେମିତିରେ ଯାଆନ୍ତି ଇଏ କରିବାକୁ ପିକନିକ କରିବାକୁ। ଏ ବେ ଯୋଉ ଝରଣା ଗୁଡାକ ର ବି ମାନେ ଛୋଟ ଛୋଟ ଝରଣା ଗୁଡା ସାଙ୍ଗ ମାନେ ମିଶିକି ଯାଆନ୍ତି। ଆମେମାନେ ବି ଇଏ କରିକି ଖାଇବା ଧରି ପଳେଇ ଯାଉ ସେଠି ଆରାମସେ ବସିକି ବୁଲାବୁଲି କରିକି ଖାଉ।
ଆଚ୍ଛା ଆଚ୍ଛା।
ହୁଁ ବହୁତ
ନାଇଁ ଆପଣ କେବେ ପାଲାଖମୁଣ୍ଡି ଆସିଲେ ସବୁ ବୁଲନ୍ତୁ ବଢିଆ ବହୁତ ବଢିଆ ଜାଗା ଯାକ ଏ
ହଁ ହଁ ହୁ। ଏବଂ ଯୋଉ ମନ୍ଦିର କହୁଥିଲେ ଯୋଉ ମହେନ୍ଦ୍ରଗିରି ସେ ମନ୍ଦିର ତ ଯିବାର ଅଛି।
ହୁଁ ହୁଁ।
ସେ ମହେନ୍
ଆଉ ଯୋଉ ବୁଦ୍ଧିଷ୍ଟ ର କହୁଥିଲେ ସେଇଠି ବି ଯିବାର ଅଛି। ଗଣ୍ଡାହାତି ବୋଧେ ମୁଁ ଯାଇଚି ଗଣ୍ଡାହାତି। ଦୁଇଥର ଦୁଇ ତିନି ଥର ଖଣ୍ଡେ ଯାଇଚି। ହ ଝରଣା ସେଇଠି ଝରଣା ଭଲଥାଏ। ସେଇଠି ଆଗରେ ଗାଧଆପାଧାଆ ପାଇଁ ସୁବିଧା ଥିଲା ଏବେ କଣ ଲୋକ ସେଠି ପଡିକି ମର ଯାଉଚନ୍ତି ବୋଲି ବନ୍ଦ କରିଦେଲେ।
ହଁ ମାନେ ଜାଗା ନୁଆଟା ବୋଲି କହିଲେ ତାକୁ ଦେଖିକି ଲୋକମାନେ ବି ସେଠି ଭର୍ତ୍ତି ହୁଅନ୍ତି ତା ଜାଗାରେ ସେମିତି ବି ସେଟିର ଏରିଆ ଏନଭରମେଣ୍ଟ ବି ଖରାପ କରିଦିଅନ୍ତି।
ହଁ।
ତ କିଛି କିଛି ରେଷ୍ଟ୍ରିକସନ ଗମେଣ୍ଟ ତରଫରୁ ହେଇଚି। ସେ ଏରିଆରେ ବ୍ୟାରିକେଡ ଲଗା ହେଇଚି କିଛି ଜାଗାରେ। ଲୋକ ଯିବାକୁ ସେଠିକି ଇଏ କରାହେଇଚି ମନା କରାହେଇଚି।
ଆଚ୍ଛା। ସେଠି ଆଉ ଗୋଟେ ଶିବ ମନ୍ଦିର ଅଛି ଗୋହି ବୋଲି ଗୋଟେ ଜାଗାରେ। ମାନେ ପାଖାପାଖି ହି ଚାରି ଗୋହିି ଆ ଗୋହିିରି ପାହାଡ଼ ବୋଲି କୁହନ୍ତି।
ଆଚ୍ଛା ହଁ ହଁ।
ସେଇଠି ଗୋଟେ ଶିବ ମନ୍ଦିର ଅଛି, ସେଇଟା ବି ଦେଖିବାକୁ ଭଲ ଲାଗିବ। ଏଇଠି ମାନେ କଣ ନା ପାହାଡ ପାହାଡ ପୁରା ପାହାଡ ପାହାଡ଼ ଆଉ ଜଙ୍ଗଲ ମିଶିକି ଅଛି ନା ମାଲକାନଗିରି ଟା। ମାନେ ପା ବହୁତ ସାରା ମନ୍ଦିର ଯଉ ଏଇଠି ଯଉ ଲୋକଆନେ ବଣ୍ଡା ଣ୍ଡା ମାନେ ଯୋଉ ରହିଚନ୍ତି ନା ବଣ୍ଡା ଘାଟି ମଧ୍ୟ ଗୋଟେ ଅଛି। ସେଇଠି ବି ଯାଇପାରିବ ଯୋଉ ପୁରୁଣା ହେଲେ ବଣ୍ଡା ମାନେ କେମିତି ରହୁଥିଲେ ସେଇଗୁଡାକ ବି ସେମାନେ ଅଛନ୍ତି କିନ୍ତୁ ଆଗରେ ସେମାନେ ଟିକ୍ କେ ମାନେ ଏଇ ସବୁ ମରା ମଣିଷ ମାନେଙ୍କୁ ମାରିଦଉଥିଲେ ନା। ତ ଏବେ ଏତେ ନାହିଁ ସେମାନେ ସେତେବେଳେ ମଣିଷ ମାନଙ୍କୁ ମାରିଦଉଥିଲେ ଏ କରୁଥିଲେ। ତ ଏବେ ବି ସେ ବଣ୍ଡା ଘାଟି ବୋଲି ସେଇଟା ଗୋଟେ ବି ଅଲଗା ଜାଗା ଅଛି।
ଆଜ୍ଞା ହଁ ହଁ।
ମାନେ ତ ଏଇଠରୁ ଯୋଉ ମାନ ମାନେ ମାଲକାନଗିରିର ଯୋଉ ଲୋକାଲ ଅଛନ୍ତି ସେମାନଙ୍କର ହିଁ ପୂଜାରି ସେମାନେ ବ୍ରାହ୍ମଣ ଏମିତି ନୁହନ୍ତି ଯୋଉ ଛୋଟ ଛୋଟ ଏଇଠି ମାନେ ଠାକୁରାଣୀଙ୍କୁ ବହୁତ୍ ବିଶ୍ୱାସ କରନ୍ତି ନା। ତ ଠାକୁରାଣୀ ମନ୍ଦିର ଛୋଟ ଛୋଟ ଠା ପୁରାଣ ମନ୍ଦିର ଅଛି ସେଇଠି ହିଁ ସେମାନେ ପୂଜା କରିକି ମାନେ ମନ୍ଦିରକୁ ବନେଇକି ରହିଯାଇଛି। ଛନ୍ତି।
ଆଚ୍ଛା ଆଚ୍ଛା।
ହଁ। ଠିକ୍ ଅଛି ତାହେଲେ ରଖୁଚି ମୁଁ ହଁ।